ହାଲୋ ହ୍ୟାଲୋ ହର ହର ମହାଦେବ।
ଓହୋ ହର ହର ମହାଦେବ୍ ସାର୍। କେମିତି ଅଛନ୍ତି?
ଭଲ ଅଛି।
ଆଉ କଣ କରୁଛ
ଏବେ ବସିଛି ଗାଧେଇକି ଜଷ୍ଟ ବସିଛି ଖାଇବି ପରେ ଆଉ।
ଓହୋ। ସବୁ ରୋଷେଇ ହେଲାଣି ନା ହଉଛି। ଓହ ନିଜେ କରନ୍ତି?
ଆଜ୍ଞା ନିଜେ।
ଓହୋ ଆଜି କଣ କଣ କରିଛନ୍ତି?
ଆଜି ଉଁ ଆମର ବୁଟ ଡାଲି ସାଙ୍ଗକୁ ଅଣ୍ଡା ଭଜା ଆଉ।
ଓହୋ ବଢିଆ ତାହେଲେ ହଁ ସେ ଯୋଉ ଅମ ଅମଲେଟ ଟ କରନ୍ତି ନା। ଅମ୍ୱଲିଟ କମ୍ବଲିଟ କହୁଛନ୍ତି ସେଥିରେ କଣ କଣ ପକେଇଛନ୍ତି ଅମଲେଟ ରେ?
ଉ ପିଆଜ, ଟମାଟୋ ତାପରେ କଞ୍ଚା ଲଙ୍କା କା ଟି କାଟି ପଡେ ତାପରେ ଆମର ଯୋଉ କ୍ଲାସିକମ ଗୋଟେ
ଆ କେପେପ୍ସି କମ୍ ହଁ।
ଆଜ୍ଞା ସେ ସେଇଟା ପଢ଼ିକି ହେଇଛି ଆଉ।
ଅଣ୍ଡା ହେଇଥିଲେ ଆଉ କଣ ଚିନ୍ତା ଆଉ କିଛି ଦର ଦରକାର ନାହିଁ ଖାଇବାରେ।
ଆଜ୍ଞା ଅଣ୍ଡା ସେ ବ ଚକୁଳିଟା ଭଲ ଲାଗେ ନା ଗରମ ଭାତକୁ।
ହଁ ହଁ ଭଲ ଲାଗେ ହଁ। ହୁଁ ଗରମ ଗରମ ଭାତକୁ ନା ନା ଆମର ଏବେ ରୋଷେଇ ସରିଲାଣି ଟିକେ ପରେ ଖାଇବୁ।
ଖାଇବ
ଆମର ତ ସେ ଯୋଉ ବର୍ଷା ଏଠାରେ ବି ବହୁତ ହଉଥିଲା ରାତି ସାରା ପୁଣି ବର୍ଷା ସା ପୁଣି ସକାଳୁ ସକାଳୁ ଛାଡିଛି ନଅ ଦଶ ବଜେ ଆଡେ।
ଆଜ୍ଞା।
ତ ଲାଇନ ଟା ଏବେକା ଆସିଛି ସେଥିପାଇଁ ମୋର ନା ନେଟୱାର୍କ ବି ଆସୁନଥିଲା।
କାଲି ବୋଧେ ଆପଣ ମୋ ସାଙ୍ଗେ ରାତିରେ କଥା ହଉଥିଲେ?
ହଁ ରାତିରେ ଠିକ ଥିଲା। ରାତିରେ ବ-ବି ବର୍ଷା ହଉଥିଲା ସେତେବେଲେ।
ରାତି କେତେଟାରେ ଆମର ସେ ରାତି କେତେଟାରେ କଲ୍ ହେଇଥିଲା?
ରାତି ସେ ସେଇ ସାଢେ ନଅ ବୋଧେ। ନଅ ସାଢ଼େ ନଅ ବୋଧେ ନଅ ସାଢ଼େ ନଅ ସେମିତି।
ଆଜ୍ଞା, ଆଜ୍ଞା।
ତ ଏବେ ଯୋଉ ଲାଇନ୍ ଟା ସେ ଯୋଉ ଗଛ ସବୁ ଏଠରେ ସବୁ ପଡି ଯାଇଛି ନା ଏ ତେ ବର୍ଷା ଯେ।
ଆଜ୍ଞା ଆଜ୍ଞା ତାପରେ ଆମର ଯୋଉ କପିଳାସ ଜଙ୍ଗଲ ଅଛି। ସେ ଜଙ୍ଗଲ ଯାହା ଗଛ ପତ୍ର ପଡି ଯାଇଛି ଅଁ, ମୁଁ ଦେଖିଥିଲି ଇନଷ୍ଟାରେ ଅଁ, ଗଛ ପଡିଚି ଗାଡି ଜାମ୍ ହେଇଯାଇଚି ଆଜ୍ଞା। ଯୋଉ ଆମର ଅଛି ଯୋଉ ଜଙ୍ଗଲ ଟା ତାପରେ ଗୋଟେ କେନାଲ ବାଗିଆ ଅଛି ସେ କେନାଲ ଫୁଲ୍ ହେଇ ରୋଡ୍ ଉପରେ ପାଣି ଚାଲୁଛି। ହବ ଚାଳିଶ ଫୁଟୁ ନମ୍ବାର ପାଣି ଚାଲୁଚି ଆଉ।
ଓହୋ।
ଏଇ ଯୋଉ ବର୍ଷା ମାସରେ ନା ସେଟା ପ୍ରୋବ୍ଲେମ୍ ଯୋଉ ଯଦି ବେଶୀ ବର୍ଷା ହେଲା ବେଲେ ତା ମାନେ ସେ ନାଳର ବି ତା ମାନେ ପାଣି ତାନେ ଓଭରଫ୍ଲୋ ହେଇକି ପୁରା ସବୁ ତା ମାନେ ଅଧା ଘରକୁ ବି ପଲେଇ ଆସି ହଁ। ଯାର ଘର ତୋମର ଟିକେ ଗଣାଣିଆ ହେଇଥିବ ସେଥିରେ ପୁରା ସବୁ ପାଣି ମଇଳା ଯାହା ସବୁ ପାଣି ସବୁ ତା ଘର ଭିତରେ ଥିବ। ହୁଁ, ସେମିତି ହୁଏ ସେଇଟା ଗୋଟେ ବର୍ଷାରେ ପ୍ରୋବ୍ଲେମ୍।
ଆଚ୍ଛା ଆପଣ ଏଇନା କଣ କରୁଛନ୍ତି?
ଏବେ କିଛି ନା ରୋଷେଇ ସବୁ ଏଟା ସରିଲା। ଆଉ ଏବେ ଟିକେ ଜଷ୍ଟ ସେଟା ଦେଖିଲି ମୋବାଇଲ୍ ବି ଲାଇନି ଏବେ ଆସିଲା। ତ ମୋବାଇଲ୍ ଦେଖିଲୁ ନେଟୱାର୍କ ଆସଥୁ ଚାଏ ଟିକେ ମେସେଜ୍ କରିଦିଏ ଟିକେ ଫ୍ରି ଅଛନ୍ତି ତ ସେଥିପାଇଁ ତ ସେଟା ମେସେଜ୍ କଲା ଆଉ।
ଆଜ୍ଞା।
ବର୍ଷା ନହେଲେ ବି ଖରାପ ଆଉ ବର୍ଷା ବେଶୀ ହେଲେ ବି ଖରାପ।
ଆପଣଙ୍କ ସାଙ୍ଗେ କାଲି ମୁଁ କୋଉ ବିଷୟରେ କୋଉ ଟପିକ୍ ରେ କଥା ହଉଥିଲି?
ସେ ଯୋଉ ଅଧା ହେଇଥିଲା ନା ସେଇଟା କଣ କି ଯୋଉ ହୁମା ମନ୍ଦିର ବିଷୟରେ ଆପଣଙ୍କୁ ମୁଁ କହୁଥିଲି ବୋଧେ?
ଆଜ୍ଞା।
ହୁମା ମନ୍ଦିର କି କଣ ଆପଣ ଜାଣିଛନ୍ତି ହୁମା ମନ୍ଦିର ଯୋଉ ବକ୍ର ମନ୍ଦିର?
ନାଇଁ ନାଇଁ ନାଇଁ ମୁଁ ଯାଇନି।
ସେଟା ଆମ ଏପଟେ ନା ଏ ସମ୍ବଲପୁରରେ ଅଁ, ଗୋଟେ ବକ୍ର ମନ୍ଦିର ଅଛି। ସେଟାକୁ ତାମାନେ ଅଁ, ସେ ତ ଗୋଟେ ତାମାନେ ଗୋଟେ ଗଳ୍ପ ବି ଅଛି। ତାମାନେ ସତ ସତ୍ୟ କଥା ଉପରେ ଅଛି କଣ କି ସେଥିରେ ତା ମାନେ ହଁ ଜଣକୁ ତା ଆଁ, ତା ମାନେ ଜଣକୁ ନା ସ୍ଵପ୍ନ ହେଇଥିଲା। ମହାଦେବ ଅ, ବାବା ଏମିତି ଗୋଟେ ପୂଜାରୀ ବେଶରେ ଆସିକି ତାକୁ ସ୍ୱପ୍ନ ଦେଇଥିଲେ।
ଆଜ୍ଞା।
ଏ ସେଥିରେ ସେ କ-ଥିଲା କି ଗୋଟେ ଶିବଲିଙ୍ଗ ଗୋଟେ ଜମିରେ ଶିବଲିଙ୍ଗ ଅଛି। ସେ ଶିବ ଆ, ସେ ଶିବଲିଙ୍ଗରେ ସେ ଶିବଲିଙ୍ଗ ଟା ଅଛି ତ ସେ ଉଁ, ସେ ଯୋଉ ପୂଜାରୀ ଥିଲେ ସେ କହିଲେ କି ସେ ଶିବଲିିଙ୍ଗକୁ ତୋମେ ମାନେ ମନ୍ ଦିରେ ତି-ମନ୍ଦିରେ ତିଆରି କର ବୋଲି ଜଣଙ୍କୁ ସ୍ୱପ୍ନ ଆସିଥିଲା। ସେ ତା ପରେ - ସିଏ ଆ, ସ-ସକାଳର ତା ପରେ ସେମାନେ ଅ, ସେ ମୁଖିଆକୁ କହିକି ଗାଁର ମୁଖ୍ୟକକୁ କହିକି ଖୋଜାଖୋଜି କଲେ ତ ଦେଖିଲେ ଯେ ଗୋଟେ ତା ମାନେ ଗୋଟେ ବଡ ଗାଈ ତା ମାନେ ଷଣ୍ଢ। ଷଣ୍ଢ ତା ମାନେ ତା ତା ମାନେ ତାର! ! ଦଉଛି ତ! ! ତଲକୁ ଦେଖି ଆକ୍ଟୁଆଲି ଗୋଟେ ତା ମାନେ ଗୋଟେ କଲା ରଙ୍ଗର ଶିବଲିଙ୍ଗ ଅଛି ସେଠିରେ। ହଁ ସେ ଲିଙ୍ଗ ଉପରେ ସେ ତା ମାନେ ଦୁଧ ଦଉଥିଲା ତାପରେ ସେ ତା ପରେ ମାନେ ତାର ମନ୍ଦିର ଗ ରାଜା କୁ ତାର ଖବର ଗଲା। କି ଏଠି ତା ମାନେ ଶିବଲିଙ୍ଗ ଅଛି ତମେ ସ୍ୱପ୍ନ ଆସିଛି ମନ୍ଦିର କରିବା ପାଇଁ ତ ରାଜା ତା ମାନେ ଆଦେଶ ଦେଲେ ଯାଇକି ସେଟା ତା ମାନେ କେତେ ପନ୍ଦର ଦିନ କି କଣ ଗୋଟେ କେତେ ଦିନ ଭିତରେ ତା ମାନେ କରିବା ପାଇଁ ହଁ ହଁ ଆପଣ ଜାଣିଛନ୍ତି?
ଆଜ୍ଞା ଏକୋଇଶ ଦିନ ଭିତରେ ଜାଣିଚି ଆଜ୍ଞା।
ତା ପରେ ଦେଖିଲେ ଯେ ତାପରେ ସେଠାରୁ ମନ୍ଦିର କରିବା ପାଇଁ ଯେତେବେଳେ ଦେଖିଲେ ସେଠାରେ ତା ମାନେ ଭାଙ୍ଗି ଯାଉ। ଥିଲା ହଉ ନଥିଲା ସେ ସେ ମନ୍ଦିର ଟା। ତା ପରେ ଯେତେବେଳେ ଲାଷ୍ଟ ଦିନ ଯେତେବେଳେ ଆସିଲା ତ ସେତେବେଳେ ସମସ୍ତେ ତା ମାନେ ଡରିଗଲେ କି କାହିଁକି ତା ମନ୍ଦିର ତିଆରି ହଉନାହିଁ ବୋଲି। ବେଲେ ସେ ତା ପରେ ତା ପରେ ଲାଷ୍ଟକୁ ସମସ୍ତେ ବହୁତ ତା ମାନେ ଦୁ ଖ କଲି ଆଉ ତାମାନେ ପୁଣି ଶୋଇଗଲି ରାତିରେ ସକାଳୁ ଉଠିଲା ବେଲକୁ ଉ ଦେଖିଲେ ଯେ ତାମାନେ ଅ ମନ୍ଦିର ଅଟୋମେଟିକ ସେଟା ଅ ତାମାନେ ତିଆରି ହେଇଯାଇଛି।
ଆଜ୍ଞା।
ବିଶ୍ଵକର୍ମା ମହାପୂରୁ ତାମାନେ ଭଗବାନ ଆସିକି ସେ ତିଆରି ତ ସେଥିପାଇଁ ସେଇଟା ନା ବଙ୍କା ବଙ୍କା ହେଇକି ଅଛି।
ଆଜ୍ଞା ଆମର କପିଳାସ ମନ୍ଦିର ଦର୍ଶନ କରିଛନ୍ତି ଆପଣ କେବେ?
ନା ନା ନା ମୁଁ ଯାଇନି ସେଟି କୁ।
ଆସିନାହାନ୍ତି ଆପଣ ଆଉ ଜୋରନ୍ଦା ମେଳା।
ନା ନା ସିଆଡେ ନାଇ ଯାଇ ଯାଇନି।
ଆସିବେ କେତେଵେଳେ ଦେଖିବେ ଆମର ଜୋରନ୍ଦା ମେଳା ତାପରେ କପଳେଶ୍ଵର ମନ୍ଦିର।
କପିିଲଳେଶ୍ଵର ହଁ।
ବାବା ଚନ୍ଦ୍ରଶେଖର।
ସେଟା ହଁ ସେ ସେଥି ଗୁଡ ଯିବା ଯିବାର ଅଛି। ହେଲେ ତାମର ଠିକ ସେ ପ୍ଲାନ ହେଇନି ତ ଯାଇପାରୁନ ଆଉ କି ଆଉ ଯୋଉ ହୁମା ମନ୍ଦିରରେ ନା ଯୋଉ ପାଣି ଅଛି ନଦୀ ଯୋଉ ଅଛି ସେ ନଦୀର ଯୋଉ ମ୍ ମାଛ ବି ଅଛି ସେ ମାଛକୁ ନା କେହି ବି ତାମାନେ କାଟନ୍ତିନି କି ତାମାନେ ଧରନ୍ତିନି। କାହିଁକି କହିଲେ ଆପଣ ଜାଣିଚନ୍ତି ସେ ଷ୍ଟୋରିଟା। ହଁ ସେ ଷ୍ଟୋରିରେ ସେ ଯୋଉ ଜଣେ ଯୋଉ ସ୍ତ୍ରୀ ଲୋକଟା ଯୋଉ କାଟିଲା ତ ସେ ପଥର ହେଇଗଲା।
ଆଜ୍ଞା ଆଜ୍ଞା ଏଇଟା ଶୁଣିଚି ଏଇଟା ଶୁଣିଚି ଗୋଟେ ନଦୀରୁ କେଇ ମାଛ ଧରନ୍ତିନି କି ମାଛ ମାରନ୍ତିନି।
ହଁ ଆଉ ସେ ଆଉ ସେ ବଡ ବଡ ମାଛ ସେଠି ସେଥିରେ ଅଛି କୋଉ ମାଛ ବୋଧେ। ସେଟା କୋଉ ମାଛ ସେଟା ତାମାନେ ବିଷ୍ଣୁ ହଁ ବିଷ୍ଣୁଙ୍କ ଅବତାର ସେଟା କହନ୍ତି।
ଆଜ୍ଞା ଆଜ୍ଞ ଆଜ୍ଞା।
ତ ତାମାନେ ଯେମି ତାମାନେ ଆଜିକାଲି ସେଇଟା ମାନେ ବହୁତ ବଡ ତାମାନେ ସବୁଆଡେ ସେମାନେ ମାର୍ବଲ ଫାର୍ବଲ ପ କେଇ ଦେଲେଣି ସେଠିରେ ପାହାଚରେ ମାର୍ବଲ ପକେଇ କି ସେଠାରେ ସବୁ ଯୋଉ ଯୋଉ ଦୋକାନ ବଜାର ବି ବହୁତ ହଉଛି ସେ ମାଛ ମାନଙ୍କୁ ଖାଇବା ପାଇଁ ଅଟା, ଲଡୁ, ବୁନ୍ଦି ସେ ସବୁ ତାମାନେ ଦିଆ ହୁଏ। ସେଥିରେ ଛୋଟ ଛୋଟ କରି ସେଥିରେ ବିକା ହୁଏ ଆଉ ତାପରେ ସେଠି ରେ ନା ବୋଟିଂ ବି ହେଲାଣି। ତାମାନେ ନାଁ ନାଁ ରେ ତାମାନେ ସେ ଆର ପାରିକୁ ତାମାନେ ସେମାନେ ଯିବେ ଆଉ ସେ ମୂର୍ତ୍ତି ଯୋଉ ଅଛି ସେଟା ଦେ ସେଟା ଦେଖିବା ପାଇଁ।
ଆରେ ଆଜ୍ଞା ଆଜ୍ଞା
ସେଟା ଗୋଟେ ତମାନେ ଏବେକା ଆଜିିକାଲି ଆଗରୁ ନଥିଲା ଏବେକା ସେଠାରେ ସେ ବୋଟ ବି ଚାଲିଲାଣି ବୋଟ ରେ ବି ଯାଉଛନ୍ତି ଲୋକମାନେ ସେ ଦେଖିବା ପାଇଁ।
ହଁ ଆଉ ଜଗା ଦର୍ଶନ କରିଚନ୍ତି କେବେ?
ହଁ ପୁରୀ ପୁରୀ ତ କହୁଚନ୍ତି ହଁ ପୁରୀ ଯାଇଛି।
ଆଉ ବାହୁଡା ଆମର ରଥଯାତା ଜିଆ ପ୍ଲାନିଂ ଅଛି।
ରଥଯାତ୍ରାର ଏଇ ଯୋଉ ଭିଡ ବହୁତ ନାଁ ପ୍ରବଳ ଭିଡ କୁ ଆଉ ଇଚ୍ଛା ହଉନାଇ ଆମର ତ ଏଇଠି ଟିଭିରେ ତ ତାମାନେ ଲାଇଭ ଟେଲିକାଷ୍ଟ ଦଉଚି ତ ଭଗବାନଙ୍କୁ ସେଠାରେ ଦର୍ଶନ କରିଦେଲେ ତ ହେଇଯିବ ଆଉ ପୁଣି ଆମ ଆମ ଏରିଆରେ ବି ନାଁ ଆମ ଅଞ୍ଚଳରେ ବି ତାମାନେ ଛୋଟ ଛୋଟ ଯୋଉଁ ଟଣା ହୁଏ ନାଁ ତାମାନେ ଭଗବାନ କୁ ବସେଇକି ତିନି ରଥ ତ ଟଣା ହେତେ ସେ ରଥକୁ ତ ଟାଣିଦେଲେ ତ ହେଲା।
ଆଜ୍ଞା ଆଜ୍ଞା
ଆଉ ଯଦି ଯିବେ ପୁରୀ ତ ଏମିତି ଫାଙ୍କାରେ ଯାଅ ନହେଲେ ବହୁତ ଅଘଟଣ ବି ଘଟୁଛି
ଆଜ୍ଞା ଏ ନାଁ ଅଘଟଣ ତ ବହୁତ ପୁରୀରେ କାରଣ ଏତେ ଜାମ ଯୋ ହଉଚି ଲୋକ ନିଶ୍ଵାସ ନେଇ ପାରୁନାହାଁନ୍ତି। ତାପରେ ଗୋଡର! ଆଜ୍ଞା, ଯାଉଛନ୍ତି? ହଁ କୋଟି କୋଟି ଲୋକ ଯାଉହନ୍ତି ରଥଯାତ୍ରା ସୁନାବେଶ ଦେଖି।
ଏବେ ତ ଏବେ ଦେଖିବେ ନାଁ ଏବେ ଦେଖିବେ ଅଁ ତାମାନେ କେମିତି କେମିତି ହେବ ତାମାନେ
ଏବେ ଆମର ବି ଗଲା ସ୍ଥାନପୂର୍ଣ୍ଣମା।
ହଁ ଦେବସାନ୍ନ ପୂର୍ଣ୍ଣିମା ହଁ ଇଏ କଣ ନିୁଉଜ ରେ ମୁଁ କଣ ଦେଖିଥିଲି ହଁ କଣ ଯୋଉ ଇଟା ଜଗାକୁୁ ଇଟା ଦି ପ ଦେଲା ବେଳେ କଣ ଦୀପ ଲିଭିିଗଲା କଣ କହୁଥିଲେ ସତରେ ଏଟା କି କଣ?
କି ମୁଁ ଜାଣିନି ନିଉଜ ଟା ଶୁଣିନି ଆପଣ ତ ଏବେ କହିଲେ ମୁଁ ଶୁଣୁଛି
ମୁଁ ଦେଖିଲି କିଛି ତା ମାନେ ଏଇଟା ଗୋଟେ କଣ ସଂଙ୍କେତ ସେମିତି କଣ କଣ କହୁଥିଲି ସତରେ କି ମିଛରେ ମୁଁ ସେ ଜାଣିନି ବାକି ଲିଭିି ଗଲା ଦିଦି ହଁ ଲିଭିିଗଲା ଏଟା ସିମିତି କଣ ଦେଖିଥିଲି
ଆଜ୍ଞା
ବାକି ଯୋଉ ତାମାନେ ଟାଇପରେ ତାମାନେ ଯୋଉ କଳି ଚାଲିଲାଣି ତ ଦିନକୁ ଦିନ ସେମିତି ହେବ ଆଉ
ଆଜ୍ଞା ଆପଣ ଫ୍ରୀ ଟାଇମ ରେ ବସିଲା ବେଳକୁ ଫୋରସ କେନ୍ତି ରୋଷେଇ ଆପଣ କରୁଛନ୍ତି। ଆପଣଙ୍କୁ କେଉଁ ରୋଷେଇ କରିବାକୁ ଭଲ ଲାଗେ।
ମତେ ସବୁ ଯୋଉଁ ନୂଆ ନୂଆ ଯୋଉ ଥାଏ ନା ଯୋଉଁ ତାମାନେ ନୂଆ ନୂଆ କିଛି ଟେଷ୍ଟ ତ ତାମାନେ ଚଟପଟା ତାମାନେ ତାମାନେ ୟୁଟ୍ୟୁବ ରୁ ସବୁ ଯୋଉଁ ନୂଆ ନୂଆ ରେସିପି ମତେ ଟ୍ରାକ୍ କରିବା ପାଇଁ ଭଲ ଲାଗେ
ଆଜ୍ଞା
ତମାନେ ଏବେକା ତାମାନେ ଏବେ ଜଷ୍ଟ ଟିକେ ହଉଥିଲା। ଦୁଇ ତିନି ଦିନ ହେବ ଗୋଟେ ପନିର ର ଗୋଟେ ବଢିଆ ତା ମାନେ ରେସିପିଟେ ଦେଖିଥିଲି ସେ ସେଟା କରିଥିଲି। ସେଟା ବହୁତ ଭଲ ଲାଗିଥିଲା ହଁ।
ସେ ରେସିପି ନା କଣ?
ସେଟା କଣ କି ପନିର ଚଙ୍ଗେଜି ଗୋଟେ ଥିଲା ସଙ୍ଗୀତ ଶୁଣିଥିଲି ହଁ ସେଇଟା ପୁରା ବହୁତ ବଢିଆ ଲାଗିଥିଲା। ବାକି ଟିକେ ଟାଇମ୍ ଟେକିଙ୍ଗ ଟାଇମ ଟିକେ ସମୟ ଟିକେ ନିଏ।
ପନିରି ସାଙ୍ଗିଆଟା କେମିତି ଆମର ହୁଏ ଯେମତି ପନିରି ମସଲା ହୁଏ, ପନିରି ଗ୍ରେଭି! ସେମିତି ଚଙ୍ଗିସଟା କେମିତି ହୁଏ କେ ମେଥଡ଼ରେ!
ସେଟାନା ସେ ପନିରିକୁୁ ପ୍ରଥମେ ତାମାନେ ସେଥିରେ ମସଲା ତାପରେ ଅଁ ସବୁ ଦେଇକି ସବୁ ଯୋଉ କର୍ନଫ୍ଲୋର ପାଉଡର ସବୁ ଦେଇକି ପ୍ରଥମେ ଫ୍ରାଏ କରିଦେବେ ସେଇଟାକୁ!
ଆଜ୍ଞା ଆଜ୍ଞା!
ତାପରେ ଗୋଟେରେ ସେ କାଜୁ ହଁ ଟମାଟୁ ତାପରେ ରେ ସିଏପ ସେ ଆଉ ଅଦା ହଁ ଅଦା ହଁଏ! ଅ ହଁ ସେ ସବୁ ତାମାନେ ଗ୍ରାଇଡ୍ରିଙ୍ଗୀ କରିଦେଇଥିବେ! ବାଟି ଦେଇଥିବେ ତାପରେ ସେଥିରେ ଯେଉ ଫୁଲ ଯୋଉ ଥିଆନା ଫୁଲ ତାପରେ ଯୋଉ କଣ କି ସେ ଯୋଉ ଡାଲଚିନି ସେ ଯୋଉ ଅସ କଣ ଅସନା ଫୁଲ କି କଣ ଯୋଉ କଉ ଫୁଲ କି ଯୋଉ ହଁ ଯୋଉ ଯୋଉ ଫୁଲ ଥାଏନା ଯୋଉ ମସଲା ରେ ଯୋଉ ଦିଆ ହୁଏ ସେଟା ଯୋଉ ବାସ୍ନା ଆସେ! କଣ ତାର ଫୁଲର ନାଁ ଙ୍କୁ କ୍ୟୁଉଁ ଭୁଲିଗଲି ମୁଁ!
ଆଜ୍ଞା କହିଲେ ଛାଣିକିନା ବିନା ଆମର ଯୋଉ ପନିର ଫାଷ୍ଟ ଛଣା ହେଇ କି ଦିଆ ହୁଏ କନଫର୍ମ ନା ବିନା ଛଣାରେ କନଫର୍ମ ପାଉଡର ମିସି
ନା ନା ନା କର୍ଣଫ୍ଲୋର ପାଉଡର ପ୍ରଥମେ ଦେଇଦେବେ, ତା ପରେ ସେଟାକୁ ଭଲସେ ଗୋଳାଇ ଦେବେ! ତା ପରେ ସେ ଟିକେ ଜୁସ ଫ୍ରାଏ କରିବେ ତେଲରେ ହଁ! ତାପରେ ତାପରେ ଯୋଉ ଯେମିତି ହୁଏ, ତାପରେ ସେମିତି ସବୁ କରିକି ତାପରେ ସେଥିରେ ତାପରେ ଲାଷ୍ଟ କୁ ଟିକେ ବେସନ ବେଶ ଯୋଉ ଅଛି, ବେସନରେ ଟିକେ ପାଣି ପକେଇକି? ଟିକେ ଗୋଳେଇଦବେ ଲାଷ୍ଟକୁ ସେଟା ଟିକେ ଦେଇଦେଲେ ତା ଗେଭି ଗ୍ରେଭି ଟା ପଲେଇ ଆସିବ!
ଆଇବ୍ରୋ!
ସେଥିରେ ତ ତାମାନେ ଟିକେ ଆଉ ଟିକେ ଟେଷ୍ଟ ଲାଗି ଆଉ ସେ ଗ୍ରେଭି ଲାଗି, ଆଉ ବାକି ଯାହା ଆପଣ ପକାଇବେ କ୍ୟାପସିକମ ପକାଇବେ!
ହ
ଖାଲି କ୍ୟାପସିକମ ପକାଇଲେ ବି ହେବ ନପକାଇଲେ ବି ହେବ! ସେଟା ତା ମାନେ ଅଫନ୍ସାଯ
ଚି ଆପଣ ନା କଣ କ୍ୟାରିଅର କୁ ନେଇ କରୁସନ୍ତି, ଵି ପାଠ ପଢା ଉପରେ!
ପାଠ ପଢାତ ଏବେ ତ ଟିଚର, ମୁଁ ଏବେ ପିଜି ବେ ବିଏଡ କରିଚି! ବାକି ଆଉ ଯଦି ଏବେ ଜବ୍ ଯୋଉ ବାହାରିବ ସେଇଟା ଦେଖୁଚି, ହେଇଗଲେ ଭଲ କ ଥାଉ, ବାକି ଯୋଉ ରେଟ ରେ ଯୋଉ କମ୍ପିଟେସନଟା ଚାଲୁଛି! ରୋଷେଇ ସରି ସେଇ ହିସାବରେ ଟିକେ ପରିଶ୍ରମ କରିବାକୁଵି
ଆଜ୍ଞା ପରିଶ୍ରମ ତ ନିହାତି ଦରକାର, ନିମତି କଣ! ପରିଶ୍ରମ ଗଲାଣି ବେବି ଗେଡି ଉତ୍କଳ କଣ କହନ୍ତିରି ସେ ପାସ କରନ୍ତି! ତେଇଶି ଚବିଶି ପଚିଶି ତିନିଟା ଷ୍ଟୁଡେଣ୍ଟ ଗଲେଣି ହାରି! ଫେଣି ଏବେ ବି
ଏବେ ତ ଆଉ ଟମ ନୁହଁ, ଏବେ ତ ଆଉ କମ୍ପିଟେସନ ଚାଲିଛିନା, ଏବେ ଦିନକୁ ଦିନ ଯେତେ ତାମାନେ ବର୍ଷକୁ ବର୍ଷ ବଢିଯିବ! ତାମାନେ ସେ ପରସେଣ୍ଟେଜ ତାପରେ ସବୁ ଲେଭେଲ ବି ତାମାନେ ସେଇ ଅଧିକା ଅଧିକା ହେଇଥିବ! ଯାଉଛି!
ଆଜ୍ଞା!
ତ ଏବେକା ବହୁତ ଇଣ୍ଟେଲିଜେଣ୍ଟ ଛୁଆ ବି ତାମାନେ ବାହାରିଲେଣି! ଯେମତି ଆମର ଆପଣ ଦେଖୁସନ୍ତି ନା ପ୍ଲସଟୁ ମାଟ୍ରିକ ର ମାର୍କ ମାନେ ଯ ଯାହା ଦେଖୁଚନ୍ତି!
ଆଜ୍ଞା ପୋଷ୍ଟ ମାଟ୍ରିକ ଯେବେ ବାହାରିଲାଣି
ପୁରା ନାଇଣ୍ଟି ନାଇନ ପଏଣ୍ଟ ନାଇମି ସେମିତି ପରସେଣ୍ଟ ରଖୁଚନ୍ତି! ଆଉ ମେଟ୍ରିକ ରେ ତ ହଣ୍ଡ୍ରେଡ ରୁ ହଣ୍ଡ୍ରେଡ ଛୁଆ ରଖୁଛନ୍ତି।
ମେଟ୍ରିକ ରଖିଦିଅନ୍ତି କିନ୍ତୁ ପ୍ଲସ ଟୁ ରେ କଠିନଟା ନା।